ଆଜ ନମସ୍କାର
ନମସ୍କାର ଆପଣ ଫୋନ ଟା ରଖିଲେ ମୋ ଘରର କରେଣ୍ଟ ଟେ ଚାଲିଗଲା ଆପଣ ପୁଣି ଫୋନ କଲେ ମୋ କାରେଣ୍ଟା ପୁଣି ଆସିଗଲା ଆପଣ ଆଜ୍ଞା ନମସ୍କାର କହିଲେ ମୁୋ କରେଣ୍ଟ ପୁଣି ଚାଲିଗଲା
ମୁଁ ଆପଣଙ୍କ ପାଇଁ କଣ କହିଲେ ମାନେ କୁହନ୍ତି କଣ ଶୁଭ ଆଜ୍ଞା ସେଥିପାଇଁ ସବୁବେଳେ ଜୀବନରେ ମୋ କଥା ଶୁଣିବେ ଆପଣ ସବୁବେଳେ ଠିକ ବାଟରେ ଯିବେ
ହଁ ଆପଣ ଏମତି କହୁଛନ୍ତି ଯେମିତି କୌଣସି କଥା ମୁଁ ଶୁଣିନି ଆପଣଙ୍କର
ଆପଣ ଆପଣ କୌଣସି କଥା ଶୁଣନ୍ତି କି ମୋର ମୁଁ ଆପଣଙ୍କୁ କିଛି ଶୁିବେ ନାହିଁ
ଆଚ୍ଛା ଆପଣ କିଛି କୁହନ୍ତିନି ଆପଣ ଯୋଉଟା କହିଛନ୍ତି ମୁଁ କିଛି କରିନି
ନା ଆପଣଙ୍କୁ ଆଜି କହୁଥିଲେ ଆପଣ ଟିକେ ମୋର ସହାୟତା କରନ୍ତୁ ଆପଣ ମତେ ହି ଚାରିଟା କାର୍ଡ ଉଠେଇବାକୁ ଦେଇଦେବ।
ମୁଁ ଚାରିଟେ କାର୍ଡୁ ଉଠେଇବାକୁ ଦେଇବିି ଆଉ ମୁଁ ସାହାଯ୍ୟ କରିଛି ବୋଲି ଆପଣ ଜଲଦି ଜିତିକି ଗଲେ
ଆଜ୍ଞା ଆଜ୍ଞା ଆପଣଙ୍କ ଧନ୍ୟବାଦ, ଦେଖିଲେ ଆପଣ ଯୋଉ ଚକୋଲେଟ ଟି ଦେଇଥିଲେ ମୁଁ ମୋ ମାନେ ଫ୍ରିଜରେ ରଖିଥିଲି। ମୋ ଭ୍ରାତାଶ୍ରୀ ତାକୁ ଖାଇ ଦେଇେଇଛନ୍ତି ମୁଁ ଜାଣିଥିଲ ଇଏ ରଖିବେନି ତାକୁ
ହଉ ଆଉ ଗୋଟେ କାଲି ଦେଇଟ ହେ
ହଁ ମୁଁ ସେଇ ଗିଟ କଟଟି ରଖିଥିଲି ସେଦିନ ମୋ ଭାଇ କଣ, କରିବି ମୋ ଭାଇ କୁ, ଆପଣ କଣ କରିବି ତାଙ୍କୁ କହିଲେ ଆଉ ମୁଁ ତାଙ୍କୁ ବହୁତ ପିଟିବି ଏଇଥର ତ ଆସି ମୁଁ ଆଜି କଣ ପିନ୍ଧିକି ଯିବି ପୁଣି କମ୍ପ୍ୟୁଟର ଶ୍ରେଣୀ ମୁଁ ଜାଣିପାରୁନି କଣ କହିଲେ?
ଘଣ୍ଟା ଟେ ଏଠି ହୁଏ ନା ଆପଣଙ୍କର
ଆଜ୍ଞା ଆଜ୍ଞା ଘଣ୍ଟାଟେ ମାତ୍ର,
ହଁ ହୁଁ
ଘଣ୍ଟାଟେ ହିଁ ହୁଏ ଆପଣ ଆପଣ ଅନଲାଇନ କରିଦିଅନ୍ତୁ ଆପଣଙ୍କ ପାଇଁ ସୁବିଧା ହେବ। ମୁଁ ମୋର ଅନୁଭୂତିରୁ କହୁଅଛି।
ହଁ ଲାଇନ ବେଶ ବହୁତ ସାରେ ଲ ଫ ଏଟା ବର୍ଷା ଦିନ ପୁଣି ଆସିଲାଣି ବର୍ଷାରେ ଯିବା ଆସିବା ପରରିବା।
ଆଜ୍ଞା ଆଜ୍ଞା ଠିକ କଥା କହୁଛନ୍ତି ଆପଣ ଏଇଟା ବହୁତ କି ମାନେ ବଢିଆ ଲାଗୁଛି ମତେ ଛନ ଛନ ହଉଛି ଏଇଟା କିନ୍ତୁ ୟା ଭିତରେ କଣ ରଖିବି ମୁଁ ଏପର୍ଯୟ ଭାବି ପାରୁନି
ଲପଟେକ ଆପଣ ସେଥିଲେ ସେ ଲପଟେକ ଲପ
ଆଜ୍ଞା ଠିକ କଥା କହିଲେ ଯେତେବେଳେ। କାହିଁକନା ଲକେଟ ସୁେଳେ ପିଧିଲେ ସେଟ କଳା ପଡିଯିବ ତ ମୁଁ ବଳେ ପିନ୍ଧିବି ଆଉ ବାକି ସମୟରେ ସେଇଟାକୁ ଏଇ ବାକ୍ସ ଭିତରେ ରଖିଦେବି। ଆପଣ ତ ଏ ଏକଦମ ବଢିଆ କଥା କହିଲେ। ଆପଣଙ୍କର ସେ ଯୋଉ ଭାଇ ମେସେଜ କରୁଛନ୍ତି ମୁଁ ତାଙ୍କୁ ରିପ୍ଲାଏ ଦେଇଦି କାଁକି ସିଏ ଭାବିବେ ମୁଁ ଭାରି ବିଜି ରହୁଛି ଜକି ସିଏ ମୋ ମେସେଜ ର ସାଙ୍ଗେ ସାଙ୍ଗେ ଉତ୍ତର ଦିଅନ୍ତି।
ତମର ବୋଲି ନୁହଁ ସେ ସମସ୍ତଙ୍କର ଭେଟ
ହଁ ହଁ ମାନେ ମୁଁ କହୁଛି ମାନେ ସିଏ ମୋର ସାଙ୍ଗେ ସାଙ୍ଗେ ରିପ୍ ଉତ୍ତର ଦିଅନ୍ତି କିନ୍ତୁ ମୁଁ ତାଙ୍କୁ ପୁରା ଘଣ୍ଟା ଏ ଦି ଘଣ୍ଟା ଚାରି ଘଣ୍ଟା ପାଞ୍ଚ ଘଣ୍ଟା ଦେଖୁନାହାନ୍ତି ଆପଣ ଦି ପରେ ସେ ମେସେଜ କରିଥିଲେ। ମୁଁ ଏବେ ଦେଖିଦି।
ଏଇ ଉପ ତ ଆପଣଙ୍କ ପଣି ମରୀ ପାଖରେ
ମୁଁ କହିଲି କଣ ଗୋଟେ ଡିଲିଟ କରିଛ ସିଏ କହିଲେ କି କୁହାହବନ ଅନେକ ଆ କି ବି ଆଜ୍ଞା ଆପଣ-
ବ
ଆପଣଙ୍କ ଭାଇଙ୍କୁ ମାନେ ମୁଁ କେମିତି ବୁଝେଇବି ସିଏ ମତେ ତାଙ୍କର ଦୁଃଖ କଥା କହୁଛନ୍ତି ମୁଁ ସେଥିରେ ହସିଦେବି
ସେ ହସିବା ପାଇଁ କହୁଛନ୍ତି କି
ନାଇଁ ନାଇଁ ମାନେ ମୁଁ କଣ ରିପ୍ଲାଏ କରିବି ତାଙ୍କୁ ଜାଣିପନି କାନ୍ଦଇ ମଝି ଦେଇଦେବି
ଅନ୍ଦେ ଦିନ୍ତୁ ନାନ ମାନେ ଓଲଟ ତାେଲା ସ୍ମାଇଲ ଦେଦିଅନ୍ତୁ।
ହଁ ଆଜ୍ଞା, ଆଜ୍ଞା ମଁ,
କଣ ଏ ଆଜି ଖାଲି କରନ୍ତି ଯାଉଛି ଆସୁ ଯାଉଛି ଆସୁ ଯାଉ ପାଞ୍ଚ ଥର ଗଲାନି ଏଇନା ପାଞ୍ଚ ଥର ଆଇଲାନି ଆରେ ହସିଲାଣି ଆସିଲାଣି
ଆଜ୍ଞା ଆଜ୍ଞା ମୁଁ ବି ଘରେ
ମୁଁ ବି ଟିକେ ମାନେ ଯିବା ପାଇଁ କଷ୍ଟ ସୁୁଟ ଅପ୍ ହୋଇଯାଏ
କୁଆଡେ ଯିବେ ଆପଣ
ତ ଆଜି କାହିଁ ଟିକେ ନିଦ ନିଦ ଲାଗୁଛି ମର ଟିକେ ଚାହା ଟିକେ ନ ପିଇକି ଆସିଲେ ଶୋଇ ପଡିବି ଏବେ ଯୋଉଟା କି ମୁଁ ଶୋଇବା ପାଇଁ ଚାହୁଁନି ଏବେ
ତ କଣ ହେଲା କାହିଁକି ଆପଣ ଶୋଇିବାକୁ ଚାହୁଁନାହାନ୍ତି
ଏବେ ଶୋଇପଡିଲେ ରାତିରେ ନିଦ ହବନ
ଏବେ ତ ଶୋଇପଡିବ ସକାଳୁ ଉଠିକି ଏକାଥରେ
ନା ଏତ ସମୟ ପାର
ଆପଣ ଯୋଉ ମିଛ କଥା କହୁଛନ୍ତି।
ଆଜି ମୁଁ ମାନେ ମୁଁ ସତରେ ସାଢେ ମାନେ ଆପଣ ଯେତେବେଳେ ଫାଷ୍ଟ ସେନ୍ତି କଲେ କି ମୁଁ ଆପଣଙ୍କୁ ସମ୍ପର୍କ କରିବା ପାଇଁ ଚାହୁଁଛି ତ ସେଇ ସମୟରେ ମୁଁ ଜଷ୍ଟ ମାନେ ଦେ କି ଡେରି ହେଇଗଲାଣି ସାଢେ ଆଠଟା ହେଇଗଲାଣି ମୁଁ ସେତେବେଳେ ଉଠିଥିଲି ମୁଁ ଭାବିଲି କି ଯାଏ ଆଗ ଗାଧେଇକି ପଳେଇ ଆସେ ତାପରେ କରିବି ସେଥିପାଇଁ ମୁଁ ଆପଣଙ୍କୁ ମାଗିଲି ଦଶ ମିନିଟ୍ ସମୟ କିନ୍ତୁୁ ମୁଁ ଗାଧେଇକି ପଳେଇ ଆସିଲି ଆପଣ ସେଇ ସିନ୍ କରିନଥିଲେ ପରେ ସିନ୍ କଲେ
ଆଜ୍ଞା ଆପଣ ସେଇଥିାଇଁ ଦଶ ମିନିଟ ଟି ଲେଖିଥିଲେ
ହଁ
ଆପଣ ତ ବହୁତ ଚାଲାକ ଅଛନ୍ତି
ଆରେ କାହିଁକ ନା ମତେ ଯାଇକି ପୁଣି ସରପ୍ରାଇଜ ଦେବାର ଥିଲା ନା ସେଥିପାଇଁ ମୁଁ ଲେଟ୍ ହେଇଯିବି ସେଥିପାଇଁ ମୁଁ ଟିକେ ବାକି
ଆଜ୍ଞା- ଆଜ୍ଞା। ବୁଝିପାରୁଛି ଆପଣଙ୍କ କଥା
ଆଉ କଣ କୁହନ୍ତ କେ
ଆପଣ କୁହନ୍ତୁ
ମୋ ଟିକେ ଜିଆ ଯନ୍ତ୍ରପାତି ଟଏ ଧରେ ନହେଲେ ଆସିର୍ଥ ଆବାସ
ଆଜ୍ଞା ଯନ୍ତ୍ରପାତି ଆପଣ ଧରି ଦିଅନ୍ତୁ ଆପଣ ଯନ୍ତ୍ରପାତି ଧରି ଦିଅନ୍ତୁ ମୁଁ
ଆଉ ପରି ଚକୋଲେଟ ଅଛି ମୋ ପାଖରେ ମୁଁ ଦେବି ଦେବି ଭାବୁଥିଲି ପରେ କିନ୍ତୁ ଦେଇପାରିଲିନି ଭୁଲି କିଲି
ଆଜ୍ଞା ଆହୁରି ଚକଲେ ନାଇଁ ନାଇଁ ମୁଁ ଶୋଇନାହିଁ
କିଣ୍ଡାର ଯ ଏଠି ପାଇଲେ
ଇଣ୍ଣ୍ଡର ଜୟଟି ମୁଁ ଖାଇନାହିଁ କିନ୍ତୁ ଏବେ ଖାଇନାହିଁ ଆପଣ
ମୁଁଁ ମୁହୁଁ ସୁନ୍ଦର ଯା ଆଣି
ଆଛା ଆଚ୍ଛା କାହିଁକି ଆଣିନାହାନ୍ତି ଆପଣ
ଆରେ ମୁଁ ମାନେ ପ୍ରଥମେ ଯାଇଥିଲି ଦିଟା ଆଣିଥିଲି ମୁଁ ଭାବିଲି ପରେ ଗଲେ ମାନେ ଗଲା ଟାଇମ ରେ ଆଣିକି ଆସିବି କିନ୍ତୁ ସେଇ ସମୟରେ ନଥିଲା ତ ମୁଁ କାଳେ ସରିଯିବ ବୋଲି ସେ ଗୋଟେ ଟା ଆ ଜାଣିକି ରଖିଥିଲି ତ ସେଇଟା ନେଇ ଆସିଲି ଆଉ
ଆଚଛା ଆଚ୍ଛା ଆଜ୍ଞା ଆପଣଙ୍କର ତ ଭଉଣୀ ଖାଇ ଦେଇେଇଥିଲେ ଝିଅ ପିଲା ଜୋରଦାର ଥିଲା ଛାଡ଼ୁ ମୁଁ ବୁଝିପାରୁଛି
ସିଏ କିଣ୍ଡାର ଯହବେ ଖାଇବା ପାଇଁ ମତେ ସବୁଦିନ ସକାଳ ହେଲା ମାତ୍ରକ ପଚାରିବ ଖାଇା ଖାଇବା ଖାଇା ଖାଇବା ମୁଁ କିଲ ନାଇଁ ନାଇଁଁ ନ ନଁ ନ ବହୁତ ଦିନ ପରେ ତାପରେ ମୁଁ ତାକୁ ଆଉ ଗୋଟେ ମାନେ ଅଲଗା ଆ ଚକୋଲେଟ ଟି ଆଣିକି ଦେଲି ତାପରେ ସେ ଚକୋଲେଟ କଥା ଭୁଲିଗଲା ସେଇ ଭିତରେ ମୁଁ ଲୁଚେଇକି ରଖିଦେଇଛି ମୁଁ କହିଲି କି ଖାଇଦେଲି ତାକୁ ବୋଲି
ଓହୋ ଆଚ୍ଛା ଆପଣ ସେଇ ଲୁଚେଇବା ଜିନିଷଟି ଆପଣ ଝିଅ ପିଲା ବାଲା ଲୁଚେଇ ଥିଲେ ଆପଣ ଟା ବଢିଆ ହେଇଥା ନା
କିନ୍ତୁ ଝିଅ ପିଲା ବାଲା ସେ ଖାଇ ଦେଇଥିଲା ମୁଁ ଆସିଲା ଭିତରେ ଯୋଉ ଦିନ ଆଣିଲି ମୁଁ ବାହାରକୁ ଯାଇଥିଲି ବୁଲିବା ପାଇଁ ସାଙ୍ଗ ମାନଙ୍କ ସହ ଫେରିଲା ଭିତରେ ସେ ଖାଇ ଦେଇେଇଛନ୍ତି
ଓହ ଆପଣଙ୍କ ଭଉଣୀ ତ ମୋ ଭଳି ଚଟପଟା ମୁଁ ବି ଏମିତି
ଆଛା ଆଛା ଚକୋଲେଟ ର ସେ ମାନେ ଗୋଟେ ଦିନ ବି ପଳେଇ ମାନେ ମୁଁ ଆଣିଥାଏ ଦି ଦି ତିନୋଟି ଚାରୋଟି ଚକୋଲେଟ ମାନେ ଯୋଉ ଡାଇରି ମିଲ୍କ ରବର୍ଡ଼ ହେଲା
ମୁଁ ଖାଇନି ବାଇଚାନ୍ସ ମାନେ ଟିକେ ଅଧିକ ଖାଇବା କିଛି ଇ୍ଛା ହେଲେ ସିଏ ତାର ଖାଇକି ସାରି ସାରିଦବ ଦେନ୍ ଲଗେଇଥିବ ସକାଳୁ ସନ୍ଧ୍ୟା ଯାକେ ଚିହ୍ନୁ ଖାଇବା ଖାଇବା ଖାଇବା ଚକୋଲେଟ ଖାଇବା ମୁଁ କହିଲି ନା ନା ନା ନା କହିକି ଯିବି ହଁଁଁ ଖାଉ ସେଇଟ ମୁଁ ଖ ମାନେ ଗୋଟେ ପିସ୍ କି ଦି ପିସ୍ ଖାଇଦିଏ ବାକି ସବୁ ତାରା।
ଆଜ୍ଞା ଆଜ୍ଞା ତ ଭଉଣୀ ମାନେ ମୋର କିନ୍ତୁ ମୋ ଭାଇ ଖାଇ ଦିଏ ଲୁଚିକି? ମାନ ଏତେ ମୋ ଭାଇ ବଡ ଭାଇଟା ସବୁ ଯୋଉ ସାନ ଭଉଣୀକୁ ଟିକେ ରଖିବୁନି ନାଇଁ। ସବୁ ଖାଇଯିବ ନିଜେ ମୁଁ ରଖିଥିଲି ମୋର ଚକୋଲେଟ ଟି ସିଏ କେବେ ଚକଲେଟ ଆଣିବନି। କେଉ କୁଆଡୁ ମାନେ ମୁଁ ସିନା ଚକଲେଟ କିଣେ ସିଏ ଚକଲେଟ୍ କିଣେ ମାଆଙ୍କୁ ଜମା ବିି। ଆଉ ମାନେ ମୋର ଯାହା ଜନ୍ମଦିନରେ ମିଳେ କି ମୁଁ ଯୋଉଠୁ ଆଣେ ସବୁ ଖାଇଦବ।
ଆପଣ ଗୋଟେ ବି ଖାଆନ୍ତିନି ସବୁ ସିଏ ଖାଇ ଦିଅନ୍ତି।
ହଁ ହଁ ପରା ଦେଖୁନାହାନ୍ତି ନିଜେ ରଖିବି ସେ ଗୋଟେ ଖାଇକି ମୋ ପାଇଁ ଗୋଟେ ରଖିବା କଥା କିିନି? ମୁଁ ଏବେ ଖାଇଲିନି ଯେହେତୁ ଖାଇଛି। ମୁଁ ଏବେ ଖେଳନାଟି ଆପଣଙ୍କର ଖୋଲିଲି ଆ ବଢିଆ ଖେଳନା ଟ ତ ମିଳିଛି
ହଁ କଣ ମିଳିଛି?
ଏ କଣ ଗୋଟେ ସ୍ପ୍ରିଙ୍ଗ ବାଲା ସେଇଟା ତା ଦେହରେ ଷ୍ଟିକର ବି ଦେଇଛି ତା ଦେହରେ ଲଗେଇବାକୁ ଦେଇଛି ତାପରେ ତାକୁ ଉଡେଇବ? ମାନେ ଗୋଟେ ସ୍ପ୍ରିଙ୍ଗ ଭଳିଆ ଦେଇଛି ତାକୁ ମାନେ ଖେଳିବ ହାତ ଏଇଟା କ ହାତରେ ଲଗେଇ ସିଏ ବେଟିନ ଭଳିଆ।
ମତେ ସେଇ ଜିମ ସେଇ ଟେକା ଫଟୋ ଟିଏ ପଠେଇବ ତ।
ଆଜ୍ଞା ମୁଁ ଆଗ ଟିକେ ଷ୍ଟିକର ଟିଏ ଲଗେଇ ସାରେ ଷ୍ଟିକର ଟି କଣ ଲଗେଇବାକୁ ଦେଇଛନ୍ତି?
ଚେନ୍ ଟିକେ ଟିକେ ଛୋଟ ହେଇଯାଇନି କି? ମତେ ଛୋଟ ହେଇଯାଇଛି ଭଳିଆ ଲାଗିଲା ଟିକେ। ମୁଁ ଖୋଲି ନ ଆଜି ସକାଳେ ହିଁ ଖୋଲିଲି ସେଇ ସେଇ ଚେନ୍ ଟି।
ଆଜ୍ଞା ଆଜ୍ଞା ମତେ ବି ଟିକେ ଛୋଟ ଲାଗିଲା। କିନ୍ତୁ? ମୁଁ ପିନ୍ଧିଦେବି ସେଇଟା। ଆପଣ ଚିନ୍ତିତ ହୁଅନ୍ତୁ ନାହିଁ।
ମୁଁ ଖୋଲିି ନଥିଲି ଆଜି ସକ୍ ସଖାଳେ ହିଁ ଖୋଲିଲି ଦେଖିଲି ତାପରେ ଆପଣଙ୍କୁ ଉ
କିଣ୍ଡର ଜୟ କଥାଟା କହିନାହିଁ କାହିଁକି ନା ସିଏ କ‌ହିଁବେ ଏହେ ମୋ ପାଇଁ ଆଣିଲେନି। ସେ ଏମିତି ହେବେ ସେଥି ପାଇଁ ତାଙ୍କୁ କିଣ୍ଡରଜୟ କଥାଟି କହିନାହିଁ।
ଆରେ ମୁଁ ଆଣିଥାନ୍ତି କିନ୍ତୁ ନଥିଲା ନା ସେଥିପାଇଁ ମୁଁ ଆଉ ଆଣିନି ଗୋଟେ ହିଁ ଥିଲା ତ
ହଁ ସେଥିପାଇଁ ମୁଁ କହୁନି କିନ୍ତୁ ସିଏ ତ ଏଇଟା ବୁଝିପାରିବେନି ନା ସିଏ ଭାବିବେ ଆପଣ ମୋ ପାଇଁ ଆଣିଲେ ତାଙ୍କ ପାଇଁ ଆଣିନେନି। ସେଇଥିପାଇଁ ମୁଁ ତାଙ୍କୁ ଆଉ କହିନାହିଁ। ଆଜ୍ଞା।
ଆପଣଙ୍କୁ କିଛି ଶବ୍ଦ ଶୁଣା ଯାଉଅଛି କି?
ଆଜ୍ଞା ଆପଣ ବାହାରକୁ ଯେହେତୁ ଯାଇଛନ୍ତି ମତେ ଶବ୍ଦ ତ ଶୁଭିବ। କିନ୍ତୁ ମୁଁ ମାନେ କରିଦେବି ଅଁ ଶବ୍ଦ ସୁବିଲେ ଚଳିବ ମୋର। ଏତେ ବି ଶୁଭୁ ନାହିଁ କି ଯେମିତି ମୁଁ ପାଗଳ ହେଇ